ହ ହ୍ୟାଲୋ ହଁ। ଆଉ ଆପଣ ମୋତେ ଚିହ୍ନି ପାରିଲେ?
ନାଇଁ ମୁଁ ଆପଣଙ୍କୁ ଚିହ୍ନି ପାରିଲିନି ଏତେ ଦିନ ହେଲା ଅନନୋନ ନମ୍ବରରୁୁ କଲ୍ ଟା ଆସି ଆପଣ କହିପାରିବେ କି ଆପଣ କିଏ କହୁ ଥିଲେ।
ଆପଣ ବୋଧେ ମୋ ନମ୍ବରଟାକୁ ସେଭ୍ କରିନାହାନ୍ତି ଆପଣ ଯୋଉ ନୂଆ ନମ୍ବର ଆଣିଥିଲେ ସେଇଥିରେ ବୋଧେ ମୋ ମାନେ ନୂଆ ଫୋନଟା ଆଣିଥିଲେ ସେଇଥିରେ ବୋଧେ ମୋ ନମ୍ବରଟାକୁ ଆପଣ ହେଉଛି ସେ ସେଭ୍ କରିନାହାନ୍ତି ନା ସେଇଆ ନା।
ଆଜ୍ଞା ମୁଁ ତ ଏବେ ନୂଆ ହିଁ ଫୋନ ଗୋଟେ ଆଣିଛି ତ ସେଥିପାଇଁ ବୋଧେ ମୁଁ ଆପଣ ନମ୍ବର ଟା ସେଭ୍ କରିନାହିଁ ଆ ମତେ ପରେ ଆପଣଙ୍କ ନମ୍ବର ଟା ପଠେଇବେ ଆଉ ନାଁ ଟା କହିବେ ମୁଁ ସେଭ୍ କରିଦେବି ଆଉ ବାକି ଆପଣ ମେ ତମେ ତ ମୋ ବଡ ଭଉଣୀ ଭଳିଆ ଲାଗୁଛି ଆପଣ ବୋଧେ ମୋ ବଡ ଭଉଣୀ କଥା ହଉଥିଲେ।
ମୁଁ ବଡ଼ ଭଉଣୀ ହିଁ ଆପଣ କେମିତି କେଜାଣି ଜାଣିପାରୁନାହାନ୍ତି ମୁଁ ପୁରା ଶୁଣିକି ଦେଖି ଦେଖିକି ଆଶ୍ଚର୍ଯ୍ୟ ହେଇଗଲି ଆପଣ ଜାଣି ବି ପାରୁନାହାନ୍ତି ଟିକେ ଚିହ୍ନି ବି ପାରୁନାହାନ୍ତି ଆପଣ। ଏମିତି କେମିତି ଆପଣ ଏବେ ମୋତେ ପୁରା ଭଲରେ ଚିହ୍ନି ପାରିଲେ ଆପଣ ନିଜ ଲାଇଫ ରେ ଏତେ ବ୍ୟସ୍ତ ବହୁତ ରହୁଚନ୍ତି ଆପଣଙ୍କର ମୁଁ କଣ ଜାଣିବାକୁ ପାଇଲି ଗୋଟେ ନୂଆ ଗଲଫ୍ରେଣ୍ଡ ଟେ ହେଇଯାଇଛି।
ହଁ ପା ଗୋଟେ ନୂଆ ହେଇଯାଇଛି ନୂଆ ନୁହଁ ସେ ଆଗୁରୁ ଥିଲା ସେ ହିଁ ଅଛି ଆଉ। ତ ତା ବଡ ଭଉଣୀ ମୋ ସହିତ ମତେ ସେ ଖରାପ କହୁଛି ତା ବଡ ଭଉଣୀ କି ଲାଗୁଛି ମୁଁ ଖରାପ ତା ପିଲା ତାକୁ ଛାଡିକି କୁଆଡେ ପଳେଇବି ଆଉ ତା ବଡ ଭଉଣୀ କୁ ଲାଗୁଛି ମୋର କିଏ ଗୋଟେ ଅଲଗା କିଏ ଗୋଟେ ଅଛି ମୁଁ ତା ସହିତ ପଳେଇବି ସେଥିପାଇଁ ତା ବଡ଼ ଭଉଣୀ ତାକୁ କହିକି ମୋ ସହିତ ବ୍ରେକଅପ୍ କରେଇଦେଲା।
ଓହୋ ତା ବଡ ଭଉଣୀ ବି ଏଇ ଖୁସିର ବାପାଙ୍କ ଭଳିଆ ହଉଛି ତାକୁ ଟିକେ କଥା ଶାସନରେ ରହିବାକୁ ରଖିବାକୁ ଚାହୁଁଛନ୍ତି ସେଥିପାଇଁ ତା ବଡ ଭଉଣୀ ଚାହୁଁଛନ୍ତି ଆପଣ ଦି ଜଣ ଯେହେତୁ ଛୋଟ ବାଳକ ଆଉ ବାଳିକା ଅଛନ୍ତି ଆପଣ ଦି ଜଣ ହଁ ଟିକେ ହଉଛି ପାଠ ଉପରେ ଏବେ ଟିକେ ଫୋକସ କରନ୍ତୁ ଏବେ ଆଉ ସେ ପ୍ରେମରେ ଫୋକସ ନ କରିକି ପାଠରେ ଫୋକସ କରନ୍ତୁ ସେ ଏଇଥିପାଇଁ ହଉଛି ତା ବଡ ଭଉଣୀ ବୋଧେ ତାକୁ କହୁଛନ୍ତି ଆପଣ ଏବେ ପ୍ରେମ କରନ୍ତୁନି ପାଠ କରନ୍ତୁ ଆପଣ ଆମର ଏବେ ପ୍ରସ୍ତାବ ଟା ପଡିକି ରହିଲା ଆପଣ ଭବିଷ୍ଯତରେ କିଛି ଗୋଟେ ବଡ ଚାକିରୀ ବାକିରି କଲେ ଯଦି ଲାକ୍ସ ରେ ଇନକମ୍ କଲେ ମାନେ ଲକ୍ଷ ଲକ୍ଷରେ ଇନକମ କଲେ ଆପଣଙ୍କୁ ସେ ତା ସାନ ଭଉଣୀର ହାତଟାକୁ କିଛି ନ ଭାବିକି ଦେଇଦବ ତ ଆପଣ କଣ କହୁଛନ୍ତି ଆପଣ ଏବେ ଆପଣଙ୍କ ପାଠପଢାରେ ବ୍ୟସ୍ତ ର ହେବେ କି ନାହିଁ ଆପଣ ମଝିରେ ମଝିରେ ଚାହିଁଲେ ତା ସହିତ କଥା ହେଇପାରିବେ।
ମୁଁ ତ କଥା ହେଇପାରିବି କିନ୍ତୁ ତା ବଡ ଭଉଣୀ ଟା କହିଛି କି ସା ମୋତେ ସେ ଛାଡିକି ସେ ଯୋଉ ପିଲାକୁ ବି କହିବ ତା ପାଇଁ ସେ ରାଜିଅଛି କିନ୍ତୁ ମତେ ଛାଡିକି ମୁଁ ଜାଣିପାରୁନି ତା ବଡ ଭଉଣୀ ମୋ ସହିତ କଣ ଏତେ ଭଲ ସମ୍ପର୍କ ଅଛି ମୁଁ ନିଜେ ବି ଜାଣିପାରୁନି ତାକୁ ସେଇ କଥା କହିଲା ତାପରେ ଠୁ ପାଖାପାଖି ଗତ ସାତ ମାସ ହେଲା ମୁଁ ତା ସହିତ ଆଉ କଥା ହୋଇନାହିଁ ମୁଁ ଚାହୁଁଥିଲି କି ମୋ ବଡ଼ କୁହନ୍ତି ତା ବଡ଼ ମାଉସୀ କଥା କୁହନ୍ତା ଭଲ ହୁଅନ୍ତା।
ହେ ଭଗବାନ ତା ବଡ ଭଉଣୀ ସହିତ ତମ ବଡ ଭଉଣୀ କଥା ହବ ଜମା ହେଇ ପାରିବନି ସମ୍ଭବ ନୁହ କିନ୍ତୁ ଯାହା କୁହନ୍ତୁ ଆପଣଙ୍କର ସେ ଯୋଉ ଗଲଫ୍ରେଣ୍ଡ ଟା ନା ବହୁତ ସୁନ୍ଦର ବହୁତ ମାନେ ବହୁତ ସୁନ୍ଦର ସିଏ ଯଦି ମୋ ଭାଉଜ ହୁଅନ୍ତା ଟିକେ ଭଲ ଲାଗନ୍ତା ମତେ ଆପଣ ତାକୁ ହିଁ ତା ପାଇଁ ଜୀବନ ଯାକ ଲୟାଲ ରୁହନ୍ତୁ ଯେପର୍ଯ୍ୟନ୍ତ ଆପଣ ଚାକିରୀ କରିନାହାନ୍ତି ଆଉ ଚାକିରି କଲା ପରେ ହଉଛି ଆପଣ ତା ଘରକୁ ପ୍ରସ୍ତାବ ନେଇକି ଯିବେ ଦେଖିବେ ତା ବଡ ଭଉଣୀ କିଛି ବି କହିବନି ଯଦିଓ ବଡ ଭଉଣୀ କିଛି କହିବ ତା ବାପା ମା ରାଜି ହେଇଯିବେ କାହିଁକି ନା ଆପଣ ତ ସେତେବେଳେ ଗୋଟେ ଭଲ ଚାକିରି କରିି ଥିବେ ନା ଭଲ ଚାକିରୀ ବାକିରି କରୁଥିବେ ଭଲ ଲକ୍ଷ ଲକ୍ଷ ପଇସା ଇନକମ କରୁଥିବେ ତ କାହିଁକି ତା ବଡ ଭଉଣୀ ରାଜି ହବନି ତ ତା ବଡ ଭଉଣୀ ନିଶ୍ଚିନ୍ତ ରାଜି ହବ ତ ଆପଣ ସେଇଆ ହିଁ କରନ୍ତୁ। ବୁଝିଗଲେ ତ।
ଆଜ୍ଞା ଆଜ୍ଞା ନିଶ୍ଚିତ ମୁଁ ତ ସେୟା ହିଁ କରିବି କାହିଁକି ନା ତା ବଡ ଭଉଣୀ ଯୋଉ ଭଳିଆ ମତେ କ ମୋତେ କ କହିଲା କି ସାଇକୁ ଛାଡି ଯୋଉ ପିଲା ହଉ ଚଳିବ କାହିଁକିନା ସାଇ ତତେ ଛାଡିକି ପଳେଇବ ତା ପରଠୁ ମୁଁ ଭାବିଲି କି ନାଇ ମୁଁ ଆ ମୁଁ କେବେ ଛାଡ଼ିକି ଯିବିନି ବାକି ସେ ତ ମୋତେ ବ୍ଲକ କରିଦେଲା ସେ ଅଲଗା କଥା ଦେଖାଯାଉ ଆଗକୁ କଣ ହଉଛି ଆଉ। ଛାଡ ମୋ ବଡ ଭଉଣୀ ତ ମୁଁ ସପୋର୍ଟରେ ନାହିଁ ମୁଁ ବଡ଼ ଭଉଣୀ କହୁଛି କି ଏଭଳିଆ ପୁଅଠୁ ଭଲ ଆଉ କେଉଁ ପୁଅକୁ ତୁ ଭଲ ପା ମୁଁ କଣ କହିବି
ଓହୋ ଏମିତି ତାହେଲେ ଆପଣଙ୍କର ଏତେ ଅବସ୍ଥା ଖରାପରେ ରହିଛନ୍ତି ସେ ସବୁ କଥା ଶୁଣନ୍ତୁ ମୁଁ ମନ ଧ୍ୟାନ ଦେଇକି ଶୁଣନ୍ତୁ ଆପଣ ଯଦି ଏବେ ମାନେ ଆଗକୁ ଯଦି ଚାକିରୀ ଖଣ୍ଡେ। ଭଲ ଚାକିରି ଖଣ୍ଡେ ଭଲ ଚାକିରି ଖଣ୍ଡେ ଭଲ ଚାକିରି ଖଣ୍ଡେ ନ କରିବେ ତାହେଲେ ଆପଣଙ୍କ ଆରେଞ୍ଜ ମ୍ୟାରେଜ ରେ ବି କେହି ଭଲ ଝିଅ ମିଳିବନି ସେଥିାଇଁ ଆପଣ ଜମା ବି ସେ ଗାର୍ଲଫ୍ରେଣ୍ଡ କଥାରେ ପଡନ୍ତୁନି ଯେତେବେଳେ ଆପଣ ଜାଣିଛନ୍ତି ଆପଣ ତାକୁ ଭଲ ପାଉଛନ୍ତି ସେଥିପାଇଁ ହଉଛି ଆପଣ ଗୋଟେ କାମ କରନ୍ତୁ ନିଜ ପଢା ଉପରେ ଲୟାଲିଟି ଦେଖାନ୍ତୁ ପଢା ଦେଖେଇଲେ ଭବିଷ୍ୟତରେ ଆପଣ ଚାକିରି କରିସାରିଲା ପରେ ସେଇ ଝିଅ ହିଁ ଆପଣଙ୍କୁ ମିଳିଯିବ ଯଦିଓ ସେଇ ଝିଅ ନ ମିଳିଲା ତାହେଲେ ଆଉ ଗୋଟେ ଭଲ ଝିଅ ନିଶ୍ଚିତ ମିଳିଯିବ ହେଲେ ଝିଅ ପଛରେ ଗୋଡେଇବେ ତାହେଲେ ଭବିଷ୍ୟତରେ ଆପଣଙ୍କୁ ଆଉ କିଛି ମାନେ ଭଲ ଝିଅଟେ ମିଳିବା କି ଅସମ୍ଭବ ହେଇଯିବ ସେମିତି ଯେମତି ଗାଁ ଝିଅ ହଉଛି ବୁଝିଗଲେ
ଆଜ୍ଞା ଆଜ୍ଞ ମୁଁ ବୁଝିଗଲି କିନ୍ତୁ ଆ ଆପଣ ଯେମିତି ଭାବୁଛନ୍ତି ମୁଁ ସେମିତି ଆଉଛ ଏମିତି ପାଗ ଇଞ୍ଚେସ ବି ନାହିଁ କିଛି ସେମିତି ହବାରେ ଆପଣ ସେ କଥା ଭାବନ୍ତୁନି ଆଉ ବାପିକି ଯଦି ଆପଣ ଯଦିକେବେ ଭୋଜିଖୁଆନ୍ତେ କେଫସି ଖେଫଶି ତାହେଲେ ବହୁତ ଖୁସି ହୁଅନ୍ତ
କାହିଁକି ତମେ ମାନେ ମୁଁ ବଡ ହଉଣୀ ତମେ ମାନେ ତିନି ଜଣ ମିଶିକି ଯେତିକି ପଇସା ଇନକମ୍ କଲେଣି ମତେ ନେଇକରି କେଷ୍ପ ରେ ଖୁଆଅ
ଆଜ୍ଞା ନିଶ୍ଚିତ ଆପଣଙ୍କୁ ମୁଁ ନିଶ୍ଚିତ କେଏଫ ସ ଖୁଆଇବି କିନ୍ତୁ କେଫ ସରେ କଣ କହିଲେ ସେ ଆପଣଙ୍କୁ ଏଣ୍ଟ୍ରି ଦେ ଦେବେନି
କାହିଁକି ମୁଁ କଣ ମୋଟି କି
ଆଜ୍ଞା ସେଥିପାଇଁ ତାଙ୍କ ଗୋଟେ ଅଛି କି ଆପଣ ଯଦି ଏତିକି ୱେଟ କମ୍ ଥିବେ ସେତିକି ହିଁ ତା ଆପଣଙ୍କୁ ଏଣ୍ ମିଳିବ ତା ପରଠୁ ଅଧିକ ୱେଟ୍ ଲୋକଙ୍କୁ ଏଣ୍ଟ୍ରି ମିଳିବ ନାହିଁ ଆପଣ ତ ହାତୀ ହୋଇଗଲେଣି ମୁଁ ଆଉ କଣ କହିବି
ଛାଡନ୍ତୁ ଆପଣ ବୋଧେ ନୂଆ କେସ ଗୋଟେ ଖୋଲିଛନ୍ତି କଳିଆ ହଉଛି ଦୋକାନ ବୋଧେ ଖୋଲିଛନ୍ତି ଆ ସେଇଥିପାଇଁ ଆପଣଙ୍କୁ କେସ୍ପ କେସ୍ପା କହୁଛନ୍ତି ଆପଣ ତିନି ଜଣ ଟିକେ ଏବେ ପ୍ଲାନ କରନ୍ତ କିଏ ଖୁସି ଦିଦି ଆପଣ ଆଉ ରୂପା ଦିଦି ଆପଣ ତିନି ଜଣ ମତେ ନେଇକି କହୁ ଗୋଟେ ଭଲ ରେଷ୍ଟୁରାଣ୍ଟ ମାନେ କ୍ୟାଫେ ଯେମିତି କି ଲୋକାଲ ହେଇଗଲା ବ୍ଲାଙ୍କୋ ହେଇଗଲା କି ଆଉ ବ୍ରୋମିଓ ଲେନ୍ ହେଇଗଲା ବ୍ରି ହେଇଗଲା ଏଇ ଟାଇପ ର ଆଉ ସାମି ହେଇଗଲା ଏଇ ଟାଇପ ର ଭଲ ଭଲ ଜାଗାରେ ହହୁଛି ନେଇକି ଖାଇବାକୁ ଦିଅନ୍ତୁ ଆପଣ ଯଦି କହିବେ ଆପଣ ତିନି ଜଣଙ୍କ ପାଇଁ ମୁଁ ସାର୍ଟ ଅର୍ଡର କରିଦେବି ଆପଣ ପିନ୍ଧିବେ ଆଉ ମତେ ସେଇଠିକି ଆମେ ଯିବା ଆମେ ଫଟୋ ଫଟୋ ଉଠେଇବା ଖୁ ଖୁସିକୁ ନବା ହଁ ଆମର ଦୁଇଟି ତ ସ୍ଟି ଅଛି ଆପଣ ଗୋଟେ ସ୍କୁଟିରେ ମୁ ସାନ ଭଉଣୀକୁ ଧରିକି ବସିଯିବେ ଆଉ ଗୋଟେ ସ୍କୁଟି ରେ ଖୁସିକୁ ମୁ ନେବି ହେଲେ ଖୁସିକୁ ନବା ପାଇଁ ତାର ବାପା ଗୋଟୁ ମ ଆଣିବାକୁ ପଡିବ ହେଲେ ଖୁସିକୁ ଯଦି ମୁଁ ଏଇନା କହିବି ସେ ବି ଯିବା ପାଇଁ ରାଜି ହନା
ଆଜ୍ଞା ଖୁସି ତ ମୁଁ ସେ ବହୁତ ତାର ଇଚ୍ଛା ଅଛି ବାହରକୁ ଯିବା ପାଇଁ ବାକି ତାଙ୍କ ବାପା ମା ତାକୁ ବନ୍ଦ କରି ରଖ ସେ ତ ଅଲଗା କଥା କଣ ହ କହିପାରିବା ଦେଖାଯାଉ କଣ ହେଉଛି କିନ୍ତୁ ମୁଁ ତାକୁ ନେବାର ଜମା ସପକ୍ଷ ନାହିଁ କାଲି ସେ ଯାହା ସବୁ ଆମ ସହିତ ମୋ ସହିତ କରିଛି ମୋ ନାଁରେ କହିଛି ତାପରଠୁ ମୁଁ ତାକୁ ବିଶ୍ୱାସ ସ ନହିଁ କାଲି ଯଦି ସେ କହିଥାନ୍ତା କି ସେ ଭାସ୍କେଶ୍ୱର ଯାଉଛି ବୋଲି କିଛି ଅସୁବିଧା ହୋଇଇନଥାନ୍ତା ଛା ଅଡାତ୍ ସିଏ ତ ବହୁତ ସତ୍ୟବାଦୀ ହରିଶ୍ଚନ୍ଦ୍ର! ମୁଁ ଆଉ କଣ କହିବି ତା ବିଷୟରେ?
ଛାଡ଼ନ୍ତୁ! ସେ ଛୋଟ ପିଲା ଟା ହେଇକି ବି ଏତେ ବୁଦ୍ଧି ତା ପାଖରେ ଥାଇକି ବି ଏତେ ପ୍ରଗଟ ସେ ବୁଦ୍ଧିର ଅଧିକାରୀ ସେ ହେଇକି କେଜାଣି କଣ ପାଇଁ କାଲି ଏମିତି ବୁଲ ଭାଲ୍ କରିଦେଲା। ସେ ବିଜେପି ନଗର ବଦଳରେ ଏଇଟା ବି କହିପାରିଥାନ୍ତା! ହଁ, ଆମେ ଦେବ ଦୋକାନରେ ଥଣ୍ଡା ପିଇସାରିକି ଯାଇଥିଲୁ ବ୍ରହ୍ମେଶ୍ୱର ଗୁପଚୁପ୍ ଖାଇବାକୁ କି ମୋମୋ ଖାଇବାକୁ, ନହେଲେ ଏଇଟା ବି କହିପାରଥାନ୍ତା କି! ଆମେ ଚାରି ଯକ ଯାଇଥିଲୁ ଗୁପ୍ ଚୁପ୍ ଖାଇବାକୁ, କି ମୋମୋ ଖାଇବାକୁ କି ଆଉ କଣ ବି କହିପାରିଥାନ୍ତା କି! ଆମେ ଆଗଚ ଦୋକାନ ଆଇସ୍କ୍ରିମ ଖାଉଥିଲୁ। ହେଲେ ନା ତାକୁ ତ ସତ୍ୟ ହେଇକି ସତ୍ୟ କି ତାକୁ ଘରେ କହିବାର ହିଁ ଥିଲା କି ନାଇଁ ଆମେ ବିଜେପି ନଗର ହିଁ ଯାଇଥିଲୁ। ଆଉ କଣ କହିବି? ତା ପାଟିରେ ଟିକେ ବୁଦ୍ଧି ନାହିଁ। କେଜାଣି ସେ କେବେ ତାର ବୁଦ୍ଧିିତ୍ଵ ର ପରିଚୟଟା ଦେଖେଇବ। ତାକୁ ଟିକେ ବୁଝେଇଦେବେ। ତ,
ହଁ, ମୁଁ ତାକୁ ବୁଝିବା ପାଇଁ ଆସିଛି। ସେ ପାଇଁ ମୋ ପାଖରେ ବସିଛି। ମୁଁ ଭାବୁଛି ତା ପ୍ରତି ଉତ୍ତମ ମଧ୍ୟମ କଲେ ସେଟି ବୁଝି ପାରିବ, କଣ କରିବା ଛାଡ! ତାଙ୍କ ଘର ତାକୁ ସୁକୁମାରି କରି ରଖିଛନ୍ତି। ସେତ କିନ୍ତୁ ଜମା ବି ଶୁକୁମାରି ଭଳି ମତେ କାହିଁ ଲାଗୁନାହିଁ।
ସୁକୁମାରୀ! ସିଏ ସୁକୁମାରି ଛାଡନ୍ତୁ ସୁକୁମାରି, ସେ ଯେତିକି ଷ୍ଟ୍ରଙ୍ଗ। ଆପଣ ଯଦି ଗୋଟେ ବାଡିବ, ଆପଣ ପଡିବେ। ଆଉ ସିଏ ତ ଯଦି ଅ ରୂପାର ଦେହରେ ବାଜି ଯାଇ ରୂପା ହଉଛି ଡହ ମାନେ ଢଳି ପଡେ ମାନେ ସେ ଏତେ ଷ୍ଟ୍ରଙ୍ଗ୍। ଆ ଆପଣ କହୁଛନ୍ତି, କି ସୁକୁମାରୀ ସୁକୁମାରୀ ନୁହଁ। ଯେହେତୁ ତାଙ୍କର ବଡ ଝିଅ ଟା ଚାକିରୀ ବାକି କଲାଣି ସାନ ଝିଅକୁ ସେ ଟିକେ ଶାସନରେ ରଖିଛନ୍ତି। ଜାଣିଛନ୍ତି, ବଡ ଝିଅଟା ଏତେ ଛୋଟ ବୟସରୁ ଯାଇକି ଚାକିରି ବାକିରି କିରି ଗଲାଣି। ଆପଣ ଦି ଜଣ କିନ୍ତୁ, ଖାଇକି ଗାଡି ଧରିକି ବିଜେପି ନଗରରେ ବୁଲନ୍ତୁ।
ହଁ, ମୁଁ ତ ସେଇ କଥା କହୁଛି। କି ସେ କାମ ଦାମ କିଛି କରୁନି। ଖାଲି ତ ବୁଲୁଚି। ଖାଉଛ। ଘର ତାକୁ ଶାସନ କରିବେନି ତ କଣ କରିଆ ବଧେ! ତାପଦେ ଏ କେବେ କିଛି ଦିନ ପରେ ତା ବାହାଘର ଫାଗଘର କରିକି ବଧେ ପଠେଇଦେବେ ଶାଶୁର ଘରକୁ ଆଉ କଣ କହିବା।
ମୁଁ ଯାଉଛି। ଆଜି ଅଙ୍କଲ କୁ ସେଇଟା ସଜେସନ କରିବି। କି ତାକୁ ବାହାଘର କରିକି ପଠେଇ ଠେଇ ଦିଅନ୍ତୁ ଯାହା ବାହାଘରେ ଖର୍ଚ୍ଚ ହବ, ବରଂ ଆପଣ ଖର୍ଚ୍ଚ କରିଦେବେ। ହେଲେ ସିଏ ଆଉ ପାଠ ପଢିବା ଇରାଦରେ ନାହିଁ। ପାଠ ସାଠ ତ ନାଁ ଗନ୍ଧ ନାହିଁ ତାକୁ ବାହା ହିଁ କରିଦିଅନ୍ତୁ। ଆସିକି ତିରିଶ ବର୍ଷର ବୁ ଢି। ହେଲାଣି ସେ ତାପଲେ, ତାହେଲେ ଆପଣ ତାକୁ ବାହାଘର କରିଦିଅନ୍ତୁ। ନହେଲେ ସେ ପୁଣି ସେବୁବେଳ ବିଜେପି ନଗରରେ ବୁଲିବ। ତାପରେ ଏଇ ତିନି ଜଣ କଣ ପ୍ଲାନ୍ କରିଛନ୍ତି? କି ଭଲ ଗୋଟେ କ୍ୟାଫେ ରେଷ୍ଟୁରାଣ୍ଟ ଜ ବେ ସେଇଠି ବି ସେ ଯାଇକି ହଲ ହଲ ହେଇକି ଖାଲି ସେ ଜାଣିଛନ୍ତି, ଏତେ ନିପିଷ୍ଟିକ୍ ନଗେ। ପୁରା ନାଲି ବୋଳି ପକଉ ପୁରା ନାଲି ତ ବୋଳି ହିଁ ପକଉଥିବ। ଆଉ ଏତେ ଲିପଷ୍ଟିକ ଲଗେ, ତାପରେ ତ ସେ ସିଏ ଭଲ ମନ୍ଦରେ ଏମିତି କରେ, ସେ ବହୁତ ଟିକେ ସଜ ହୁଏ। ଆପଣ ଦେଖିଛନ୍ତି। ଖୁସି ଯେତେବେଳେ ଲିପିଷ୍ଟିକ ଲଗେ। ପୁଡା ପୁରା ଗୋଟେ କାଳିଆ ଆ ପାତି ମାଙ୍କଡ ର ହଉଛି ଯେମିତି-ଇ ହଉଛି କ ନାଲି ନାଲି, ତାର ମୁହଁ ଟା ସେମିତି ନାଲି ନାଲି ଦିସେ ଦେଖିଛନ୍ତି। କି ନାଇଁ?
ହଁ ହଁ ମୁଁ ତ ଜାଣିଛି। କିନ୍ତୁ କଣ କରିବା ଯାହା ଯୋଉ ଭଳିଆ ମୁହଁ ନା ଆଉ ଯେମିତି ଦେଖ, ମୋ ବଡ ଭଉଣୀ ଟା କେତେ ସୁନ୍ଦର! ତା କିନ୍ତୁ ଫିର୍ ବି ସେ ବୋଳି ହଉଛି। ବୋଳିହବା ଦରକାର ନା, ମୋ ତ ସବା ବଡ଼ ଭଉଣୀ ତ ଛାଡ଼! ସେ ଅପସରିଟା। ଏତ କ ହ ହ ହ ହ। କଣ କରିବା ସେ ତ ତାକୁ ମୁଁ ବୁଝେଇ ପାରିବିନି ସେ କଇଲା କି ଟିକେ। ଖାଇ ଖାଇ ମୋଟା ହେଇଗଲାଣି ଚଳିବ ଭଲ ପିଲାଟା ସେ ବହୁତ।
ଦେଖନ୍ତୁ ମେକଅପ୍ ନବାଟା ଭଲ କଥା ନୁହଁ କିନ୍ତୁ ସ୍କିନ କେୟାର କରିବାଟା ଭଲ ଆପଣଙ୍କ ମଝିରେ କାହା କ କଥାରେ ପଡିକି କାହା କଥାରେ କଣ ଆପଣଙ୍କର କୋଉ ଝିଅ ସାଙ୍ଗ କଥାରେ ପଡିକି ଏମିତି ସେମିତି ଲଗେଇକି ହିରୋ ହଉ ଥିବେ ଆଉ କଣ ମନ ଇଚ୍ଛା ଫେଶୱାସ ଟ୍ରେଜର ଇଏ ସିଏ କେତେ କଣ ହଁ ନା?
ନାଇଁ ନାଇଁ ମୋ ପାଖରେ ଥଣ୍ଡା ପିଇବା ପାଇଁ ପଇସା ନାହିଁ ଥଣ୍ଡା ପିଇବା ପାଇଁ ବି ମୁ ମୋ ବଡ଼ ଭଉଣି ଠୁ ପଇସା ମାଗିକି ଆଣେ ମୁଁ କୁଆଡୁ ସ କିନ୍ କେଆର କରିବି ମୋ ପାଇଁ ସେ ପାଣି ମିଳିଗଲେ ପାଣିରେ ମୁ ଟିଏ ବରଫ ପକାଇ ଦେଇକି ମୁହଁ ଧୋଇ ଦେବି ମାନେ ମୋ ମୁହଁ ସଫା ହେଇଯିବ ଟି ଆଉ କଣ ଦରକାର ମତେ କିଛି ଦରକାର ନୁହଁ।
ହଁ, ଆପଣ ତ ଜିମ୍ ଯାଇକି ଗ୍ଲୋ କରୁଛନ୍ତି। ଆଉ ପାଣିରେ ମୁହଁ ପକେଇବା କିଛି ଦରକାର ନାହିଁ। କିଛି ବି ସ୍କିନ୍ କେୟାର ପ୍ରଡ଼କ୍ଟ ଲଗେଇବା ଦରକାର ନାହିଁ। ଆପଣ ଆପଣଙ୍କ ବଡ ଭଉଣୀ ଠୁ ହିଁ ପଇସା ନିଅନ୍ତୁ। ଆଉ ତାକୁ କୁହନ୍ତୁ ସକାଳୁ ଉଠିକି ଜଲ୍ଦି କାମ କାମ କରିବା ଆଉ ନବମ ରଖନ୍ତୁ। ତାଙ୍କ
ଆଜ୍ଞା।